ହୁଁ ହାଲୋ।
ହଁ ନମସ୍କାରେ ଆଜ୍ଞା ଏବେ ଜଷ୍ଟ ତ ଏବେ ତ ଘରେ ଜଷ୍ଟ ବସିଛୁ ଆପଣ କଣ କରୁଚନ୍ତି?
ଏଇ ମୁଁବି ସେଇ ବସିଚି ଆଉ।
ଆଉ ଖାଇବା ପିଇବା ହେଇ ସାରିଲାଣି?
ଅଁ ହଁ ଆପଣଙ୍କର?
ହଁ ଏବେ ଜଷ୍ଟ ତ ଜଳଖିଆ ଖାଇଚୁ। ଏଇ ଜଷ୍ଟ ଏଇ ଯେଉଁ ଆମର ପରାଟା ଜାଣିଥିଲେ ପରଟା ତର୍ ଆଜ୍ଞା। କଣ କହିଲେ ହଁ ସେଇ ଗୋଟେ ଦିଇଟା ଆମର ଆଜ୍ଞା ଗୋଟେ ଦିଟା ଆପଣ କଣ ଖାଇ ମୁଁ ତ ଏବେ ଜଷ୍ଟ ଆମର ବିଜନେସ୍ ଚାଲିଚି। ବାବାଙ୍କ ବିଜିନସ୍ ସମାଳୁଚି ଆଜ୍ଞା ଆପଣଙ୍କ ବ ସଇଲାନା ସରିନି ଏପର୍ଯ୍ୟନ୍ତ? ଆପଣ ପଢ଼ାପଢ଼ି କରୁଚନ୍ତିନା ପଢ଼ା ସରିଲାଣି?
ମୁଁ ବିଇଡ଼ି କରୁ
ଆଉ ଆପଣ ଖାଇବା ସଇଲାଣି? ବର୍ଷା ବୁର୍ଷି ହଉଛିନା ନାଇଁ ଆପଣଙ୍କ ଗାଁରେ? ବର୍ଷା ଦିନ
ଉ କାଲିଠୁ ସେମିତି ସେଇ ସାଢ଼େ ତିନିଟା ଚାରିଟା ରୁ ହେଲାଯେ ସେ ଲାଇନ୍ ଆମର ସେଇପଟୁ ନାହିଁ ଆଜି ଯାହା ଆସିଲା ସକାଳେ ପୁଣି ଘଣ୍ଟେ ରହିଚି ନା କଣ ପୁଣି କଟି ଯାଇଚି ଏଇନା।
ଆଜ୍ଞା ଆମର ତ ସେମିତି ବର୍ଷା ହଉଚି। ହଁ ଆମର ତ ବର୍ଷା ହେଇଥିଲା ଏବେ ଜଷ୍ଟ ସକାଳୁ ଛାଡିଛି ଲାଇନ ବି କଟି ଟି ଅଛି ଚାର୍ଜ ବି ଫୋନରେ ଏତେ ନାହିଁ ତ। କଣ କରୁଛନ୍ତି ଏବେ ଆପଣ?
ଏଇ ପ ସକାଳେ ପଢିଥାନ୍ତି ଯେ ଲାଇନ ପାଇଁନି ନାହିଁ ମୋବାଇଲରେ ଚାର୍ଜ ନ ହେଲା।
ଆଜ୍ଞା, ଆଜ୍ଞା। ଆଉ ବିଲ କାମ କେମିତି କଣ ଚାଲିଛି ଆପଣଙ୍କ ଆଡ଼େ?
ତ ପାଣି ହେଇଯାଇଛି ସବୁଆଡେ ଆମ ଜ୍ଞାନୀଗଣ ଆମର କରନାଟ ତ ଆମେ ଜାଣିନୁ। ମାନେ ଆମର ଯୋଉ ଦେଇ ଦିଅନ୍ତିନି ମାନେ ନିଆ ଭଡାକୁ କରିବ।
ଆଜ୍ଞା।
ତ ସେ ବାବା ତ ଦେଇ ଦେଇଛନ୍ତି ତ ଆମର ବି କରନ୍ତିନି। ତ ମୁଁ ଏ ବିଷୟରେ ବେଶୀ କିଛି ଧାରଣା ନାହିଁ ଆଉ।
ଆଉ।
ଆପଣଙ୍କର କଣ କୁହନ୍ତୁ?
ହଁ ଆମର ତ ଏବେ ଜଷ୍ଟ ତଳି ପକା ବି ଚାଲିଛି। ଆଉ ଏମିତି ତ ପାଣି ଫାଣି ହେଇଯାଇଛି ବର୍ଷ ସାରେ ଗାଈ ଗୋରୁ ବି ପଶିଯାଉଛନ୍ତି ସେଥିପାଇଁ ଜଗିବା ପାଇଁ ପଡ଼ୁଛି ଟିକେ ଆଉ।
ହଁ। ଆଉ କଣ କୁହ?
ଆଜ୍ଞା ଆମର ତ ଇଆଡେ ଜାଣିଥିବେ ଢେଙ୍କାନାଳ?
ହୁଁ।
ଆମର ଢେଙ୍କାନାଳ ଭୁବନ ଜାଣିଥିବେ ତ?
ହଁ ହଁ।
ଆମେ ସେମିତି କିଛି ଖାସ୍ ନାହିଁ ଫେମସ ଏଠି ଆଉ ଆମେ ଜାଣିଥିବେ ଢେଙ୍କାନାଳ କପିଳାସ
ନାଇଁ ମୁଁ କହୁଛି ଯେମିତି ଗଜଲକ୍ଷ୍ମୀ ପୂଜା ଟା
ଆଜ୍ଞା?
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା।
ଆଜ୍ଞା।
ହୁଁ ସେମିତି ଆପଣଙ୍କ ଆଡେ।
ହଁ ଆମର ତ ଜାଣିଥିବେ ଫେମସ୍ ସେଇଟା ଲକ୍ଷ୍ମୀପୂଜା ଆମର ଢେଙ୍କାନାଳ।
ହୁଁ।
ଆଉ କପିଳାସ ମନ୍ଦିର ବି ଜାଣିଥିବ ଅଛି। ହଁ ସେମିତି ସବୁ ଫେମସ୍ ଇଆଡେ ଆମର ସେମିତି ଦୁଇଟା ତ ଜାଣିଛନ୍ତି ଆଉ କଣ ଆପଣଙ୍କର କଣ ଫେମସ୍ କୁହନ୍ତୁ?
ଆମର ବି ସେ ଘର ଢେଙ୍କାନାଳ। ଭୁବନ ଢେଙ୍କାନାଳ ହଁ ଆ ତ
ଆପଣଙ୍କର କଣ କୁହନ୍ତୁ ଆଉ।
ମାନେ ଆପଣ କଣ ସବୁ ରୋଷେଇ ବାସ ସୁ ଶିଖିଛନ୍ତି ନା ଶଖିନାହାନ୍ତି?
ନାଇଁ ରୋଷେଇବାସ ଏମିତି କିଛି ଶିଖିନି ଆପଣ ତ ଶିଖିଥିବେ ଲେଡ଼ିସ୍। ହଣ କଥା ଅଛିଏ ଯାହା ପଚାରମେ ବର୍ତ୍ତମାନ କଥା ବାହାରିବ ସିଏ ପଚାରିବଇା ଝିଅଟା କଥାଉ ଝଟ ଅମ ଗଇ ଭଳିଆ କଥା ହଉ ଆମ ତ ସେମିତି ଆମେ ତ ପୁବବେଳେ ଜଣିଛନ୍ତି ଆଉ କାମରେ ତ ବ୍ୟସ୍ତ ରହୁଛି ଆଉ କେତେବେଳେ ରୋଷେଇ ବାସ କରିବୁ। ହ
ହଁ।
ଆଉ କଣ କଣ ଶିଖିଛନ୍ତି ଆପଣ ଟେ କହିପାରିବେ କି ଆମକୁ।
ହଁ ସେମ୍ତି ପନିର୍ ଜାଣିଛି, ସେ ଛତୁ ଜାଣିଛି ଏପଟେ ହଁ ଆମ ଘରେ ଆଇଁଷ ପଶେନି ନା ସେଥିପାଇଁ ଆଇଁଷ ବିଷୟରେ ଆମେ ବେଶୀ କିଛି ଜାଣିନି। ହଁ ଦୀକ୍ଷା ଜାଣିଥିବେ ଦୀକ୍ଷା।
ଆଜ୍ଞା।
ହଁ ସେ ଦୀକ୍ଷା ନେଇଛନ୍ତି ବୋଲି ଆମ ଘରେ ଆଇଁଷ ପ। ଆଉ ଏ ସାଧା ଉପରେ ଯାହା ଜାଣିଛି ଆଉ।
ଓହ କଣ ଆଇଁଷ ଆପଣ ଖାଆନ୍ତିନି ନା କଣ?
ନାଇଁ।
ଓହୋ।
ହଷ୍ଟେଲରେ ରହୁଥିବା ଟାଇମ୍ ରେ ଖାଇଚୁ। ଖାଇଚି ପ୍ଲସ୍ ଥ୍ରୀ ଖାଇଚି ପ୍ଲସ୍ ଟୁ ଖାଇଚି ପ୍ଲସ୍ ଥ୍ରୀ ପରେ ଯୋଉ ଘରେ ରହିଲି ନା-ନା।
ହଉ-ହଉ। ଆଉ କପିଳାସ ମନ୍ଦିର ଯାଇଚନ୍ତି ନା ନାଇଁ?
କେତେଥର ଯାଇଛି।
ବହୁତ୍ ଥର ଯାଇଥିବେ ଆପଣ ନା କି?
ହୁଁ କପିଳାସ ଉଁ ଆଜ୍ଞା କୁହନ୍ତୁ।
ମୁଁ କହିଲି କପଳାସ ମନ୍ଦିର ବିଷୟରେ କିଛି ଜାଣିଚନ୍ତି କୁହନ୍ତୁ।
କଣ ଯଉ ଚନ୍ଦ୍ରଶେଖର କୁହନ୍ତି ଜିଉ। ଚନ୍ଦ୍ରଶେଖର କୁହନ୍ତି ସେଠି ଯୋଉ ଶିବ ଠାକୁର ଚନ୍ଦ୍ରଶେଖର କୁହନ୍ତି।
ହଁ।
ଆଉ ସେଠି କଣ? ଯାହା ମାାନସିକ କରନ୍ତି ପୂରଣା ହୁଏ ଯେ ମାଂସିକ କରଥିବ ଛୁଆଙ୍କର ସେଠି ଚୁଟି ପଡେ।
ଆଜ୍ଞା।
ହଁ ଆଉ ଆ କଣ ଆପଣ କୁହନ୍ତୁ କଣ ଜାଣିଛନ୍ତି ଯଦି ବେଶୀ।
ହଁ ସେମ୍ତି ତ ସବୁ ଜାଣିଛୁ ଏବେ ଆମର ମାନେ ଦାଦାଙ୍କ ଝିଅର ମାନସିକ ସେଠି ପୂରଣ କରି ଯାଇଥିଲୁ।
ହୁଁ।
ସେମିତି ସବୁ ଯାଇଥିଲୁ ବୁଲାବୁଲି କଲୁ, ନନ୍ଦନକାନନ ବିଷୟରେ କିଛି ଜାଣିଛନ୍ତି କି? ଆମେ ତ ନନ୍ଦନକାନନ ଯାଇନୁ ତ ଜାଣିପାରିଲୁନି ଏ ସେ ନାଇଁ ସେ ଆମର ଯୋଉ କପିଳାସ ପାଖେରେ ଯୋଉ ଅଛି।
ଅ ହଁ ସେମ୍ତି ମୁଁ ଯାଇଛି ତିନି ଥର ଯାଇଛି କିନ୍ତୁ କଣ ଜାଣିବି ତା ବିଷୟରେ ଯଦି ହାତୀ ତ ଗୋଟେ ଟାଇମ୍ ରେ ସେ ବାହାରିବ କୁହାଯିବ। ସାପ ସବୁ ପ୍ରକାର ଅଛି ଆଉ ଉଁ ମୁଁ ଯେତେ ଥର ଯାଇଚି ସବୁଥରକ ଭାଲୁକୁ ଜର।
ଆଜ୍ଞା। ମାନେ ସେଠି କଣ-କଣ ସବୁ ପଶୁପକ୍ଷୀ ଅଛନ୍ତି କହିପାରିବେ କି ମୁଁ କହିଲି କଣ-କଣ ପଶୁ ପକ୍ଷୀ ସବୁ ଅଛନ୍ତି କହିପାରିବେ?
ସେଇ ସାପ ଦିଟା ତିନିଟା ଖଣ୍ଡେ ଥିବ ସେଇ ନି ଶୁଆ ଅଲଗା ପ୍ରକାର ପକ୍ଷୀ ବି ଅଛନ୍ତି ଏପଟେ ମୟୂର ଅଛି। ଆଉ ହୁଁ ହଂସ ବି ଅଛି ବୋଧେ ଭାଲୁ ଏପଟେ ସିଂହ ହଁ ହଂସ-ହଂସ କୋଉଠି ଅଛନ୍ତି କହିଲ ଯୋଉଠି ନାହିଁ ପୋଖରୀଟା ଲାଷ୍ଟେ ଯୋଉ ଗୋଟେ ସୁଇମିଂ କରୁଛନ୍ତି ସୁଇମିଂ ପୁଲ୍ ହଁ।
ଆଜ୍ଞା।
ସେଇଠି। ଆଉ ଆଉ କଣ?
ଯାଇଚନ୍ତି ନା କେବେ ଯାଇନାହାନ୍ତି ସେଠିକି ମାନେ?
କଣ?
ସେଇ ଯୋଉ ଆମର କହୁଥିଲେ ଯୋଉଟା ଏବେ। ନନ୍ଦନକାନନକୁ
ହଁ ଯାଇଚି ମୁଁ ପା କହିଲେ କେତେ ଥର ଯାଇଚି।
ତମର ସେଟା ବୋଧ ପାଖରେ ବୋଧ ଅଛି ନା କଣ ନା?
ନାଇଁ ନାଇଁ ମାନେ ହଁ ଘଣ୍ଟେ ଲାଗିବ ଘରଠୁ ଆଉ।
ଓହ ଆମର ତ ଏପଟେ ଟିକେ ଲାଇନଟା ଦୂର ଟିକେ ହେଇଯାଉଛି ଆଉ।
ଓହୋ।
ଆଜ୍ଞା।
ଆଜ୍ଞା ଆଉ ତାହେଲେ କଣ ଆଳି ରୋଷେଇ ବାସ ରାନ୍ଧିଛନ୍ତି ଘରେ ନା କିଛି ନାହିଁ?
ନା ଏ ଏମିତି ଜଷ୍ଟ ମୁଁ ଆସଚି ଭାରି ଟିକେ ବିଲ ଆଡେ ଜାଣନି ଘରେ କଣ ରୋଷେଇ ଫୋଷେଇ କରୁଥିବେ ମାମା।
ଆପଣ କେତେ ଭାଇ ଭୋଉଣୀ କଣ?
ଆମର ଦିଇ ଭାଇ ତ ଦିଇ ଭୋଉଣୀ। ସିଷ୍ଟର ଆ ନାଁ ମୁଁ ହୋଉଚି ମଝିଆଁ। ଦିଦି ଦିଦି ମ୍ୟାରେଜ କରିସାରିଲାଣି ମୋ ତଳେ ସାନ ଭଉଣୀଟେ ଅଛି ଆ।
ଓ ତାହାଲେ ବଡ ଦିଦି ତାପରେ ଭାଇ।
ନା ଫାଷ୍ଟେ ବଡ ଭାଇ?
ତାପରେ ମୁଁ ଅଛି ମଝିଆଁ ହଁ ନାଇଁ ଦିଦି ନା।
ନାଇଁ ଫାଷ୍ଟେ ବଡ ଭାଇ ନା ଦିଦି?
ଦିଦି ନା ତାପରେ ଭାଇ
ଦିଦି ତାପରେ ଭାଇ ତାପରେ ଆପଣ ତାପରେ ଆପଣଙ୍କ ଭୋଉଣୀ ଆଉ ହୁଁ।
ଆପଣଙ୍କର କେତେ ଭାଇ ଭୋଉଣୀ?
ଆମେ ତିନି ଜଣ ମୁଁ ବଡ ବୋଉ ଭୋ ମୁଁ ବଡ ତାପରେ ମୋ ସାନ ଭୋଉଣୀଟେ ଆଉ ଭାଇଟେ ଆଉ।
ଓହୋ। ମ୍ୟାରେଜ୍ କଲେଣି ନା କରିନାହାନ୍ତି?
ନାଇଁ ନାଇଁ।
ଆଉ ନା ଆପଣ ପଢୁଛନ୍ତି ଏବେ ନା କି ମଜା କରୁଥିଲି ସିରିଏସ୍ ନବନି।
ନାଇଁ ନାଇଁ।
କଣ ପଢାପଢି ଚାଲିଚି ତାନେ ଏବେ ନା
ବିଇଡି ଫାଷ୍ଟ ଇଅର ସଇଲା ସେକେଣ୍ଡ ଇଅର ହେଲି ଆଉ।
ଓହୋ ଜବ ଫବରେ କଣ ଜବ ଫବ କରିବାକୁ ଚାହୁଁଛନ୍ତି?
ସେଇପା ଟିଚର ଲାଇନ ଆଉ।
ଅହ।
ଓ ଟି ଇ ଟି, ଓଷ୍ଟେଟ୍ ଏରା ସବୁ କ୍ଳିଅର କଲେ ଯେତୋକୁ ଟିଚର ବାହାରିବ ସେତୋକୁ ପକେଇବ ପୋଷ୍ଟିଂ ଆଉ କଣ।
ଆଜ୍ଞା।
ଆଉ ଆସୁଚି ସ୍କୁଲରୁୁ ହଁ ଯାଇକି ତମେ ପଢାଅ। ଏଇନା ଯଦି ମୁଁ ଯିବି ସେପଟ ଲାଇନରେ ରହିଯିବି ତାହେଲେ ଆଉ ଗମେଣ୍ଟ ପାଇଁ ପ୍ରିପାର ହେଇପାରିବନି। ତ ଏଇ ବର୍ଷେ ଦେଢ ବର୍ଷ ଏଇଥିରେ ଲାଗିବି ଦେନ୍
ହାଁ ଯାହାଟେ କରୁଚନ୍ତି ଆଗ କ୍ଲିଅର କରିସାରନ୍ତୁ ତାପରେ ଜବ ପାଇଁ ପକାନ୍ତୁ ହାଉଚି ଆସିଯିବ। ଆଉ ଅଧାରୁ ବଳା ଛାଡ଼ିଦେଲେ ତ ସରିଯିବ ନା କିଛି ଆଉ ପାଇବେନି।
ସରଯିବ ନା ହଁ। ନାଇଁ ମୋ ବ୍ୟାଚ୍ ପିଲା ବି ଆମେ ମିଶିକି ସବୁ କରୁଚୁନା ପ୍ଲସ ଥ୍ରୀ ପରେ ପରେ ତ ସେମାନେ ବି ଅ ଅଛନ୍ତି ମୋର ଗୋଟେ ସାଙ୍ଗ ସ୍କୁଲରେ ଅଛି ଦେ ଆଉ ଗୋଟେ ସାଙ୍ଗ କଲେଜରେ ଅଛି। ଆଉ ଗୋଟେ ସାଙ୍ଗ ସେମତି ଯାଇକ ଟୁଇସନ ଫିଉସନ କରୁଚି କୋଚିଂରେ ଏଟା କରୁଚନ୍ତି ପିଲା ବୋହୁତ ପିଲା କରୁ ଚନ୍ତି ତ ମୁଁ ବି ଭାବିଥିଲି କଣ କରିବି ବୋଲି ସେମାନେ ସବୁ ଟାଇମ ପାଉନାହାନ୍ତି କେହି। ଏପଟ ସେପଟ ହେଇକି ଏଇ ପାଠ ବି ପଢି ପାରୁନାହାନ୍ତି ଠିକ ବିଇଡି ପାଠ ବି ଆଉ ତ ସେମାନେ ବିଇଡି ପାଠ ପନ୍‌ ପାର ନାହାନ୍ତି ତ ଗମେଣ୍ଟ ଜବ ପାଇଁ ପକେଇବେ କେମତି ଭାବନ୍ତୁ। ମାନେ ସେମାନେ ବି ଇ ଡ଼ି ପାଇଁ ବି ମାନେ ଯୋଉଟା ପଢୁଛନ୍ତି ସେଥିପାଇଁ ପଢି ପାରୁନାହାନ୍ତି ଠିକ ସେ ତ ସେମାନେ ପୁଣି ଗର୍ଣମେଣ୍ଟ ପାଇଁ ପ ପକେଇବେ କେମିତି ତ ସେଇଥିପାଇଁ ମୁଁ ଏଇଟା ଭାବିକି ଆଉ ପକେଇଲିନି ମାନେ ପଢିଲିନି ମାନେ ହେଟାଉ କଲିନି ଚାକିରି ବାକିରି
ଆଜ୍ଞା ହଁ ପଢା ଟା କ୍ଲିୟର କରନ୍ତୁ ତାପରେ ଜବ୍ ଫବ୍ ପାଇଁ ପକେଇବେ ଆସିଯିବ। ଟିକେ ଆନ୍ତି ପଢା ଅଧା ସାରିଲେ ଆଉ କଣ କି ଅଫର ପାଇବେ।
ନାମ କେନ୍ତି ହବ।
ଆଉ ଖାଇବା ଶଇଲାନି ନା।
ଖାଇବା ହଁ ମୁଁ ଖାଇଥିଲି ସକାଳେ ଚାହା। ପିଥିଲି ତାପରେ ସପୁରି ବିଟରଣ ଖାଇଥିଲି। ପକେଇକି ଆଉ କିଛି ଖାଇନି ଖାଇବା ଆଉ ଭୋକ ହେଲାଣି ମୁଁ କିନ୍ତୁ କିଛି ଖାଇନି।
ଖାଇଦିନ୍ତୁ ନହେଲେ ପେଟ ଫେଟ ଗରମ ହବ ଜାଣିଛନ୍ତି ତ ଏ ସେ ସିଜନ ଟିକେ ଅଧିକାଂଶ ପେଟ ଗରମ ହେଇଯାଉଛି ସମସ୍ତେଙ୍କର ନା
ହଁ ହଁ।